ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କେମତି ଅଛନ୍ତି?
ହଁ ଭଲ ଅଛି। ଜଗନ୍ନାଥଙ୍କ କୃପାରୁ ଭଲ ଅଛି। ଆଜ୍ଞା। ମୁଁ ବର୍ତ୍ତମାନ ଅଛି ବଲାଙ୍ଗୀରରେ।
ଓହୋ ବଲାଙ୍ଗୀରେ ଅଛନ୍ତି। ଓହୋ ଖାଇଲେଣି?
ହଁ ଖାଇସାରିଲିଣି। ଆଉ ତମେ?
ହଁ ହଁ ମୁଁ ଖାଇସାରିଲି ଖାଇସାରିଲି।
ଆଉ ଗରମ କେମିତି ହଉଛି?
ହଁ ହଉଛି ଗରମ ଏ ବର୍ଷ ଟିକେ ହଉଛି। ଗରମ ହବାର ମେନ୍ କାରଣ ହଉଛି ଗ ଛ ଗୁଡା ସବୁ କାଟି ଦଉଛନ୍ତି ନା ଦିନକୁ ଦିନ। ତେଣୁ ଗରମ ଟା ବିଗତ ଚାରି ପାଞ୍ଚ ବର୍ଷ ତଳେ ଯେମିତି ହଉଥିଲା। ଏବେ ତାଠୁ ଆଉରି ବହୁତ ଅନେକ ଗୁଣରେ ବଢି ଯାଇଛି ଗରମ।
ବଢିବା ପାଇଁ ଆମେମାନେ ହିଁ ଦାୟୀ। କାହିଁକିନା ଆମେ ଗଛ ହିଁ କାଟିବା। ଏସି ଲଗେଇବା ଆଉ ଉ ଯେତେ ସବୁ ଗରମ ହିଟ୍ ୱେବ ବଢୁଛି ଯେତେ ସବୁ ଆମେ ଏସି ବସ୍ ରେ ଟ୍ରାଭେଲ କରିବା ଏସି ଟ୍ରାଭେଲ କରିବା। ଅଫିସରେ ଏସିି ଲଗେଇବା। ଘରେ ବି ଇଏ କରିବା। ଏ ସବୁ ଜିନିଷ ହିଟ୍ ବଢିବା ପାଇଁ ତ ଆମେ ହିଁ ଦାୟୀ ନା?
ହୁଁ ହୁଁ ହୁଁ। କଣ ଆଉ କରାଯାଇପାରେ ବି-ବିନାଶ କାଳେ ବିପରୀତ ବୁଦ୍ଧି।
ଆଗରୁ ଭିତରେ ରହୁଥିଲେ ଅଧିକ ଗଛ ଲଗଉଥିଲେ ଚାଷବାସ କରୁଥିଲେ। କିନ୍ତୁ ଆଜି କାଲିଆ ଟାଇମ ଏମିତି ହେଇଗଲାଣି। ଯେ ଆମକୁ ରହିବା ପାଇଁ ଯେତିକି ଦରକାର ତାଠୁ ବି ଆମେ ଅଧିକା ରହିବା ପାଇଁ ଚାହୁଁଛେ। ଗୋଟେ ଘରେ ରହିପାରନ୍ତେ। କିନ୍ତୁ ଆମେ ବହୁତ ଗୁଡେ ବଙ୍ଗଳା ବନେଇ ପାରୁଛେ। ଗୋଟେ ଜାଗା ଛାଡ଼ିକି ଆଉ ଗୋଟେ ଜାଗାରେ ବି ଆମେ ବନେଇ ଘର ବନେଇବାକୁ ଚେଷ୍ଟା କରୁଛେ କିନ୍ତୁ ଗଛ ଲଗେଇବା କଥା ଆମେ ଭୁଲି ଯାଉଛେ। ଧୀରେ ଧୀରେ ଗଛ କାଟି କାଟି ଯିବା ଯୋଗୁଁ ଆମକୁ ସବୁ ଗରମ ବଢୁଛି।